ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ମୋ ଭଏସ ଆପଣଙ୍କୁ ଶୁଭାଯାଉଛି?
ହଁ କ୍ଲିଅର୍ ଶୁଣା ଯାଉଛି।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ଶୁଭ ରାତ୍ରି।
ଜୟ ଜଗନ୍ନାଥ ଶୁଭରାତ୍ରି। ଏବେ ତ ଶୋଇନି ମୁଁ ଶୁଭରାତ୍ରି ଚଳିବ କହିଦେଲେ।
ଆଜ୍ଞା ଆଜ୍ଞା।
ଆଉ ତାହେଲେ ଆପଣ ଖାଇଲେଣି?
ନାଇଁ ଏପର୍ଯ୍ୟନ୍ତ ଖାଇନାହିଁ ଏହା ପରେ ଆଉ ହଁ ଏହାପରେ ତ ଖାଇବି ଆଉ ଏହି ଯୋଗାଯୋଗ ପରେ ଆଉ।
ଆଚ୍ଛା ଠିକ୍ ଅଛି ଆଉ ଆଜି ମହା ବିଦ୍ୟାଳୟ ଯାଇକି କେମିତି କଣ ପାଠ୍ୟପୁସ୍ତକ ସବୁ ଖୋଲିଲେ କେମତି ଟିକିଏ ବର୍ଣ୍ଣନା କରନ୍ତୁ?
ହ ଆଜ୍ଞା ମୁଁ ପ୍ରଥମେ ମହାବିଦ୍ୟାଳୟ ଗଲି କହୁଥିଲି ଆପଣଙ୍କୁ ଯେ ସେଇ ଦୁର୍ଘଟଣାଟି ଦେ ଦେଖିକି ମୋ ମତେ ବହୁତ ଦୁଃଖ ଲାଗିଲା ତ ସେଥିପାଇଁ ମୁଁ ଅ ଟିକେ କାନ୍ଦି ପକେଇଲି। ତାପରେ ଯେତେବେଳେ ମହାବିଦ୍ୟାଳୟ ଗଲି ସେ ସେତେବେଳେ ମହାବିଦ୍ୟାଳୟ ଗଲା ପରେ ମୁଁ ସେଠାରେ ପହଞ୍ଚି ମୋ ମହିଳା ମୀ ଚିତ୍ର ମାନଙ୍କୁ ଦେଖାକଲି। ଆଜ୍ଞା, ସେଇ ମହିଳା ମିତ୍ର ମାନେ ମୋ ପାଇଁ ଅପେକ୍ଷା କରିଥିଲେ ଯେହେତୁ, ସେ ଥିପାଇଁ ମୁଁ ତାଙ୍କ ପାଇଁ ଆହୁରି ପନ୍ଦର ମିନିଟ ସେଠି ଅପେକ୍ଷା ଗଲି। ତେଣୁ ତାପରେ ଆମର ଟିକେ ଅଧଘଣ୍ଟା ଲେଟ୍ ହେଇଗଲା। କିନ୍ତୁ ଆମ୍ଭେ ଯେତେବେଳେ ସେଇ ପ୍ରାକ୍ଟିକାଲ ରୁମ୍ ଭିତରକୁ ପଶିଲୁ, ସେତେବେଳେ ସେ ମ୍ୟାମ ଆମ ଉପରେ ରାଗିଲେ ନାହିଁ। କାରଣ ସେ ମ୍ୟାମ ହିଁ ନଥିଲେ, ଆମ ସିଗଲୁ ଭିତରକୁ
ଆଚ୍ଛା, ଯାହା ହଉ ଭଲ ହେଲା, ଭଗବାନଙ୍କ ପାଖରେ ଆମ୍ଭର ଓ, ଯୋଗାଯୋଗ ଟି ଯାହା ହଉ ପହଞ୍ଚିଚି ଭଲ ଭାବରେ, ତେଣୁ ଆମ୍ଭ କୁ ସେଇ
ଗାଳି ନ ଶୁଣିବାର ଖୁସି ଲାଗୁଛି, ଯାହା ହଉ, ତମେ ଗାଳି ଶୁଣିନ, ମତେ ବହୁତ ଖୁସି ଲାଗୁଛି।
ହ୍ୟାଲୋ ହ୍ୟାଲୋ
ଆଜ୍ଞା
ଶୁଣା ଯାଉଛି ମୋ କଥା?
ତ ସେଥିପାଇଁ ମୋର ଟିକେ ଲେଟ, ଶୁଣା ଯାଉଛି?
ଟିକେ ଭଏସ୍ କଟ୍ ହଉଛି।
ଏବେ ଶୁଣା ଯାଉଛି ପୁରା ପ୍ରପର, ହଁ ହୁଁ, ମୁଁ କହିଲି ମୁଁ କହିଲି କି, ଆଉ ଆଜି ମୁଁ ନା ପ୍ରାକ୍ଟିକାଲ ରୁ ରେ ବି ଗୋଟେ ହଁ, ବିରାଟ ବଡ ଘଟଣା ଟି ଘଟେଇ ଦେଇଛି।
ତାହେଲେ ଆପଣ କାଣ୍ଡ କାରଖାନାର ମହାରାଣୀ?
ଆଜ୍ଞା, ଆଜ୍ଞା, କେମିତି ଶୁଣୁନାହାନ୍ତି, ମୁଁ ବସିକି ମୋର ଏକ ପୁରୁଷ ମିତ୍ର ମତେ ରିଲସ୍ ପଠେଇଥିଲେ, ତ ସେଇ ରିଲସ୍ ଗୁଡାକ ମୁଁ ଦେଖୁଥିଲି, ତ ସେତେବେଳେ ଯେହେତୁ ମୁଁ ଆଗ ବେଞ୍ଚ ରେ ବସିକି ଦେଖୁଥିଲି, ତ ସେଥିପାଇଁ ମୋର ଶିକ୍ଷାୟିତ୍ରି ମୋତେ ଧରିଦେଲେ, ଅଧ୍ୟାପି କା ଜଣକ ମୋତେ ଧରିନେଲେ, କହିଲେ କି
ଏଥିରୁ ଲାଗୁଛି କି, ଆପଣ ଜଣେ ବହୁତ ବଡ ଆଜ୍ଞାଧୀନ ଛାତ୍ରୀ
ଆଜ୍ଞା, ଆଜ୍ଞା, ସେ ଧରି ସାରିଲା ପରେ ମୁଁ ଫୋନଟିକୁ ରଖିଦେଲି, ଆଉ ମୁହଁଟା ଟିକେ ସାଡ୍ କରିଦେଲି, ଦୁଃଖୀ କରିଦେଲି।
ଆଚ୍ଛା
ତ ତାପରେ ସିଏ ମତେ କହିଲେ କି, ଆଚ୍ଛା, ଆପଣଙ୍କର ମାତାଶ୍ରୀ ଫୋନ କରିଥିଲେ କି, ମୁଁ କହିଥିଲି, ହଁ ହଁ, ମା ତାଶ୍ରୀ ଫୋନ କରିଥିଲେ।
ଏତେ ବଡ ମିଛ, ସେ ପୁଣି ମାତାଶ୍ରୀଙ୍କ ନାମରେ?
ଆଜ୍ଞା, ଆଜ୍ଞା, ହି ହି ହି ହି ତାପରେ ଶୁଣିନାହାନ୍ତି, ତାପରେ କଣ ହେଇଛି, ତାପରେ ମୁଁ ସେଇଠି ସେୟା କହିଦେଲି ଆଉ କହିସାରିଲା ପରେ ଏହା, ତାପରେ ସେ ମୋତେ କହିଲେ, ସେଇ ଅଧ୍ୟାପିକା ଜଣକ ମୋ ତେ କହିଲେ କି, ଦୁଇ ଜଣ ଅଧ୍ୟାପିକା ଥିଲେ, ତ ସେଇ ଦୁଇ ଜଣ ଯାକ ଅଧ୍ୟାପିକା ମତେ କହିଲେ କି ଆଉ ତମେ ମାନେ କହିକି ବି କହି , ତମ ଘରୁ ଯଦି ଅ, ତମକୁ ଯୋଗାଯୋଗ ଆସୁଛି, ତାହେଲେ ଆମକୁ କହିପାରିବ, ଆମେ ଏତେ ବି ନିଷ୍ଠୁର ନୁହେଁ ଯେ ତମକୁ ମନା କରିଦେବୁ, ତମ ଘର ଲୋକଙ୍କ ସହିତ କଥା ହେବା ପାଇଁ, ତ, ତେଣୁ ମୁଁ ଖୁସି ହେଇଗଲି ତାଙ୍କ ଆଗରେ।
ଆଚ୍ଛା, ତାହେଲେ ସେଇ ଗୁରୁମା ବୃନ୍ଦ ଦି ଜଣ ବହୁତ ଭଲ।
ଆଜ୍ଞା, ନାହିଁ ନାହିଁ, ଜମା ଭଲ ନୁହଁନ୍ତି, ସେ ଖାଲି ଏମିତି କହିଦେଲେ, ତ ମୁଁ କହୁଛି ଆପଣଙ୍କୁ ତାପରେ କଣ ହେଲା, ତାପରେ ଆପଣ ଶୁଣିକି ମଜା କଥାଟା ହସିବେ, ତାପରେ ଆଉ ଗୋଟେ ଟେ ପିଲାଟାର ବି କାହାର ଆଉ ଗୋଟେ ଯେହେତୁ ଏଇ କଥାରେ ସେ କହିଦେଲେ କି ଘରଲୋକଙ୍କ କଲ୍ ଆପଣ ଯେତେବେଳେ ନାଇଁ ସେତେବେଳେ ଉଠେଇ ପାରିବେ। ତ ଏ ଏଇ କଥାଟା ଶୁଣି ସାରିଲା ପରେ ଆଉ ଜଣେ ଏକ ବାୟୋଟେକ୍ ର ଆଉ ଗୋଟେ ଡି ପାର୍ଟମେଣ୍ଟ ର ଗୋଟେ ପିଲାଟେ ସିଏ କଣ କଲା ତାର ଯେ ତେବେଳେ କଲଟା ଆସିଲା ସିଏ ସିଧା ଡାଇରେକ୍ଟ ଗଲା ଉଠିକି ଗଲା, ସିଏ ଆଉ ସେ ଅଧ୍ୟାପିକା ଦୁଇଜଣଙ୍କୁ ପଚାରିବିଲାନି।
ଆଚ୍ଛା ଆଚ୍ଛା ଏମିତି କଥା।
ହଁ ସେ ପୁଅ ଗଲା ହେରି। ତାପରେ ସେତେବେଳେ ସେଇ ମଧ୍ୟାପିକା ଜଣକ କହିଲେ କି ତମେମାନେ ମୁଁ ଜାଣିଚି ତମେମାନେ ଏଇଟିନ୍ ପ୍ଲସ ହେଇଯାଇଛ, ତମେମାନେ ଯାହା ସହିତ ନାଇଁ ତା ସହିତ ଗପି ପାରିବ। କିନ୍ତୁ ଆଟଲିଷ୍ଟ ଶ୍ରେଣୀ ଗୃହରେ ତ ଗପନ୍ତୁ ନାହିଁ। ଆଉ ଘର ଲୋ ତ ଜାଣିଥିବେ ନା ଆପଣମାନେ କଲେଜ୍ ଆସିଛନ୍ତି ବୋଲି, ତ ଘର ଲୋକ ଏମିତି କାହିଁକି ବେସ୍ତ ହେଉଛନ୍ତି। ତ ମତେ ଏମିତି କଥାବାର୍ତ୍ତା କଲେ ତାପରେ ସେଇ ଯୋ ସେଇ ଯୋଉ ପୁଅଟି ଯିଏ ଯାଇଥିଲା କଲ ନେଇକି, ତ ସିଏ ଯେତେବେଳେ ଭି ତରକୁ ପୁଣି ଯେତେବେଳେ ପ୍ରବେଶ କଲା ସେତେବେଳେ ପଚା ଅନୁମତି ମାଗିଲା, ତ ସେତେବେଳେ ସେଇ ଗୁରୁମା ଦୁଇଜଣ ବୃନ୍ଦ କହିଲେ କି ଆପଣ ଗଲାବେଳେ ଅନୁମତି ନେଇଥିଲେ କି, ଆସିଲା ବେଳେ ଅନୁମତି ମାଗୁଛନ୍ତି।
ଆଚ୍ଛା ଆଚ୍ଛା ଆଛା ତାହଲେ ସେ ପିଲାଙ୍କୁ ତ ବୋହୁତ ଭଲଭାବରେ ଧୋଉଛନ୍ତି। ଏଥିରୁ ଯାହା ଜଣା ପଡୁଛି ପିଲାମାନାନଙ୍କୁ ସେ ବୋହୁତ ଭଲଭାବରେ ଧୋଉଛନ୍ତି। ଭଲ କଥା ବି କୋହୁଛନ୍ତି।
ଆଜ୍ଞା ସି
ଯଦି ସେମାନେ ଗଲାବେଳେ ଗଲାବେଳେ ଯଦି ତମେ ପରମିସନ ମାଗି ନଥିଲ, ଆସିଲା ବେଳେ ତମେ ପରମିସନ ମାଗିବାର କାରଣ?
କାରଣ କଣ? ତ ସେଥିପାଇଁ ତାପରେ ତା ସେଇ କଥା ଉପରେ ଅଧଘଣ୍ଟା ଆମକୁ ଲେକ୍ଚର ଚାଲିଲା। କି ତମେମାନେ ଯାହା ସହିତ କଥା ହୋଉଚ ହୁଅ। ବିଏଫ୍ ଯିଏଫ୍ ଯାହା ସହିତ ହୋଉଚ ହୁଅ, କିନ୍ତୁ ରାତି ବାରଟା ପରେ ହୋଉନ ସେତେବେଳେ କେହି ଡିସ୍ଟବ୍ କରିବେ ନାହିଁ, ଏମିତି କଥାବାର୍ତ୍ତା କଲେ ଆମୁକୁ। ତ ସେଇ କଥାବାର୍ତ୍ତା ରେ ମୁଁ ମତେ ମତେ ଲାଗିଲା କି ସେ ମୋ କଥାଟାକୁ ବି ଯୋଡିଦେଲେ। କହୁଥିଲେ ଯେ ହଁ ମାତାଶ୍ରୀଙ୍କ ଫୋନ୍ ଆସ୍ ସେ ସେଇଟା ବି ଗଲା, ସେ ପିଲାଟା ପାଇଁ ମୋ ଉପରେ ପୁଣି ସେ ଟିକେ କୋପ କଲେ। ସେଇ ଗୁରୁମା ଜଣଙ୍କ।
ଏହା ଜମା ଭଲ କଥା ନୁହେଁ ସେଇ ପିଲାଟା ପାଇଁ ଆପଣ ଗାଳି ଶୁଣିଲେ, ସେଟା ଜମା ଶୁଣିକି ମ ତେ ଭଲ ଲାଗିଲାନି।
ଆଜ୍ଞା ଆଜ୍ଞା, ଜମା ମତେ ବି ତ ଭଲ ଲାଗୁନଥିଲା ସେ ପିଲା ଯୋଗରୁ ମତେ ଶୁଣିଆକୁ ପଡିଲା।
ଆଚ୍ଛା ତାହେଲେ ଏମନ୍ତ ଛାତ୍ର ସବୁ ସେହି ମହା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି।
ଆଜ୍ଞା ଆଜ୍ଞା ସେ ଗ କେମିତି କେମିତି ଭାଇ ସେ ଗଲା ବଳେ କହିଲାନି ଆସିଲା ବଳେ ପ ଚାରୁଛି ଆଜ୍ଞା ମୁଁ ଆସିପାରିବି? ମ୍ୟାମ୍ କହୁଚନ୍ତି ବଢିଆ ସେ ଆପଣ କଣ ଗଲାବେଲେ ପଚାରିଥିଲେ ଯେ ଆସିଲା ବେଳେ ପଚାରୁଚନ୍ତି।
ଆଚ୍ଛା। ମହାବିଦ୍ୟାଳୟରେ ଏତେ ସବୁ ଛାତ୍ରଛାତ୍ରୀ ପଣ୍ଡିତ ପଣ୍ଡିତିୟାଣୀ ମାନେ ପଢ଼ୁଛନ୍ତି ବୋଲି ତ ଆମେ ଜାଣିନଥିଲୁ।
ଆଜ୍ଞା, ତାପରେ ତାପରେ କଣ ହେଲା ନା ମୁଁ ସେଇଠୁ ପ୍ରାକ୍ଟିକାଲ୍ ଟା ସାରି ସାରି କି ଘରକୁ ଘର ନିମନ୍ତେ ବାହୁଡିଲି, ଆମର କ୍ଲାସ ମଧ୍ୟ ଥିଲା କିନ୍ତୁ ଯେହେତୁ ମୁଁ କ୍ଲାସ୍ କରିଲି ନାହିଁ? ମୋର ଭ୍ରାତାଶ୍ରୀ ଆସିଲେ କହିଲେ କି- - ତୁମେ ଯଦି ଗାଡିରେ ମୋ ସହିତ ଘରକୁ ଯିବ ଯଦି ଚାଲ। ମୁ ତମକୁ ଘରେ ଛାଡିଦେବେ ନହେଲେ ତୁମେ ତମର ବସ ରେ ଯିବ ନହେଲେ ନାଇ ଚାଲିକି ଯିବ। ତେଣୁ ମୁଁ ଭାବିଲି କି - - ବସ ରେ ଆଉ ଚାଲିକି ଯିବାଠାରୁ ବ ଭଲ ଉପାୟ ହଉଚି ମୁଁ ଗାଡିରେ ପଳେଇବି।
ଆଚ୍ଛା, ତେଣୁ ଆପଣ କାଳାଂଶ ବନ୍ଦ କରି ଘରକୁ ଫେରାନ୍ତ କଲ।
ଆଜ୍ଞା, ଆଜ୍ଞା। ଆପଣ କଥା କାଲି ଯୋଉ ଶୁଣିଥିଲି ଟିକେ ପାଳନ କଲେ ଟିକେ ପାଳନ କଲିନି। ଯେମିତି କିି ଗଲି ଯୋଉ ପ୍ରାକ୍ଟିକାଲ୍ କରିବା ପାଇଁ, କିନ୍ତୁ କ୍ଲାସ କରିବା ପାଇଁ ଯାଇପାରିଲି ନାହିଁ ଆଉ। କିନ୍ତୁ ବ
ଆଚ୍ଛା। କିନ୍ତୁ ବେଳେ ବେଳେ କଣ ଅଛି ନା ମନର କଥା ବି ବେଳେ ବେଳେ କରିବାକୁ ପଡେ। ଆଉ ଅନ୍ୟ ଜଣଙ୍କ କ ଥା ବି ବେଳେ ବେଳେ ଶୁଣିବାକୁ ପଡେ, ଯାହା ହଉ ଆପଣ ଦି ଜଣଙ୍କ କଥା ରଖିଚନ୍ତି। ମନ କଥା ବି ରଖିଚନ୍ତି, ସାଙ୍ଗ ମାନଙ୍କ କଥା ବି ରଖିଚନ୍ତି, ଯାହା ହଉ।
ୟା ନିକ୍। କରିକି ଆପଣଙ୍କ କଥା ବି ରଖିଛି ଆପଣ କହିଥିଲେ ନା କାଳଂସ ବନ୍ଦ୍ କରିବନି ସେଥିପାଇଁ।
ହ, ଆଚ୍ଛା।
ତ ଆପଣଙ୍କ କଥା ବି ମୁଁ ତା ଦେହରେ ପାଳନ କରିଦେଇଚି। ତାପରେ ସେଠୁ ଆସିଲା ପରେ ମୁଁ ଯେତେବେଳେ ଘର ନିମନ୍ତେ ବାହୁଡୁଥିଲି ସେତେବେଳେ ମ ତେ ଟିକେ ଲାଗିଲା କି ସେଇ ଯୋଉ ମାଂସ ଗୁଡା କଣ ଏବେ ବି ପଡିଥିବ। ମାନେ ମୋର ସକାଳ କଥା ମନେ ପଡିଗଲା। ତ କିନ୍ତୁ ସେଇ ରାସ୍ତାରେ ମୁଁ ଯେହେତୁ ଯାଇପାରିଲି ନାହିଁ। ମୁଁ ଏକ ଅନ୍ୟ ରାସ୍ତାରେ ଆମ ଘରକୁ ଗମନ କଲି। କାରଣ ଆମ ଘରକୁ ଗମନ କରିବା ସମୟରେ ମତେ ଅଙ୍ଗନବାଡିରୁ ଅଣ୍ଡା ଆଣିବାର ଥିଲା।
ଆଚ୍ଛା, ଆଚ୍ଛା। ଆପଣ କଣ ଅଙ୍ଗନବାଡିରେ ପଢୁଛନ୍ତି? ନା ଅଙ୍ଗ ଅଙ୍ଗନବାଡିରେ ଅଣ୍ଡା ଖାଇବାକୁ ଆପଣଙ୍କୁ ବହୁତ ପସନ୍ଦ।
ନାଇଁ ନାଇଁ, ଆପଣ ଆପଣ ଜାଣିନାହାନ୍ତି କି ଯେ କିଶୋରୀ ବୋଲି ଗୋଟେ ଏମିତି ବ୍ୟବ ସ୍ତା ଅଛି। ଯୋଉଥିରେ କି ସର ଆଜ୍ଞା।
ମୁଢି ଆଉ ବୁଟ ଆଉ ଅଣ୍ଡା ମିଳୁଛି। ସେଥିରେ ଆପଣ ଉପରୋକ୍ତା କି?
ଆଜ୍ଞା, ଆଜ୍ଞା। ଆପଣ ବି ଥିଲେ କି ଉପଭୋକ୍ତା।
ନାଇଁ ନାଇଁ, ଆମ ବେଳେ ସେସବୁ ଲାଗୁ ହେଇନି ଆମେ ବହୁତ ବଡ଼ ହେଇଯାଇଛୁ ତେଣୁ ଆମକୁ ସେସବୁ ସୁବିଧା ପ୍ରା ପ୍ତ ହେଉ ନାହିଁ।
ଆଜ୍ଞା, ଆଜ୍ଞା ସେଇଥିପାଇଁ ସିଏ ମତେ ସେଇ ଯୋଉ ଅଙ୍ଗନବାଡି ଦିଦି ଯିଏ ହେବେ ସିଏ ମତେ ସେ ଯୋଗାଯୋଗ କରିଥିଲେ, କି ଆପଣ ଆସିକି ଆପଣଙ୍କର ଦୁଇ ମାସର ଅଣ୍ଡା ନେଇଯାଆନ୍ତୁ।
ଆଛା, ତେଣୁ ଆପଣ ଅଣ୍ଡା ଗୁଡିକ ଧରି ଘରକୁ ଫେରିଲେ।
ଆଜ୍ଞା, ଆଜ୍ଞା ଅଣ୍ଡା ପୁଣି ଗୋଟେ ମାସର ଆଉ ଗୋଟେ ମାସର ମୁଢି ବୁଟ ଦେଇ ସାରିଥିଲେ। କିନ୍ତୁ ଏ ମାସର ଯେହେତୁ ଦେଇନଥିଲେ ତ ଏ ମାସର ମୁଢି ବୁଟ ଆଉ ଅ କେତେଟା ଚବିଶଟା କି ଛବିଶ ଟା ଅଣ୍ଡା ମତେ ଦେଇକି ପଠେଇଲେ।
ଆଚ୍ଛା, ଭଲ ହେଲା ଆପଣ ସେ ଅଣ୍ଡା ଗୁଡିକୁ ନେଇକି କଣ କଲେ। କେମନ୍ତ ପ୍ରକାରକ କରି ଖାଇଲେ?
ନାଇଁ ଆଜି ଆମର ଅଣ୍ଡା ହେଇନାହିଁ। ମୁଁ ସେ ଅଣ୍ଡାକୁ ଆଣିଲି ଆଉ ତଳେ ଥୋଇଲି। କିନ୍ତୁ ତଳେ ଥୋଇ ସାରିଲା ପରେ ମତେ ଲାଗିଲା କି ଘରେ କିଏ ଗୋଟେ କୁଦିଦବ ଯଦି ସେ ସବୁ ଅଣ୍ଡା ଫାଟିଲା ତ ସେଥିପାଇଁ ମୁଁ ମୋର ମାତାଶ୍ରୀଙ୍କୁ ପଚାରିଲି - - କି ମୁଁ ଏ ଅଣ୍ଡା ଗୁଡ଼ିକ କଉଠି ସ୍ଥାନିତ କରିବି? ତ ମୋର ପିତାଶ୍ରୀ ମତେ ଗାଳିିକ କରି କହିଲେ, କି ତୁମେ କଣ ଜାଣିପାରୁନ ସେଇଠି ଆମର ଅଣ୍ଡା ଥୁଆହୁଏ ବୋଲି। ତ ସେଥି ତାଙ୍କ କୋପ ଭୟରେ ତାଙ୍କର ଯୋଉ ଚିର ଚାହାଣୀରେ ମୁଁ ପୁରା ଭୟଭୀତ ହେଇ କହିଲି ନାଇଁ ନାଇଁ ପିତାଶ୍ରୀ ମୁଁ ଜାଣିଗଲି କୋଉଁଠି ଶୋଇବାରେ ଅଛି। ତେଣୁ ମୁଁ ସାଙ୍ଗେ ସାଙ୍ଗେ ଯାଇକି ସେଇଠି ଶୋଇଦେଲି।
ଆଚ୍ଛା ତାହେଲେ ଆପଣଙ୍କ ମାତାଶ୍ରୀଙ୍କୁ ଆପଣ ବେଶୀ ଭୟ କରନ୍ତି ନାଁ ପିତାଶ୍ରୀଙ୍କୁ ଭୟ କରନ୍ତି। କଥାରୁ ତ ଜଣା ପଡୁଛି ଆପଣ ମାତାଶ୍ରୀଙ୍କୁ ଭୟ କରନ୍ତି।
ଆଜ୍ଞା ଆଜ୍ଞା ମାତାଶ୍ରୀ ଅବ୍ୟସିଲି ମାତାଶ୍ରୀ।
ଆଁ
ସେ ଯାହା ଟିକେ ଯାହା ହେଲେ କୁ ମାତାଶ୍ରୀ ହିଁ ହ୍ୟାଣ୍ଡେଲ କରନ୍ତି। ସେଥିପାଇଁ ଡରେ ବି ସେଇ ଡଷ୍ଟିଙ୍ଗକ୍ଯୁନି।
ଆଚ୍ଛା ଘରେ ଗୁରୁଜନ ମାନଙ୍କୁ ଡରିବା ନିହାତି ଜରୁରୀ। ସବୁବେଳେ ଯା ଡରିବା ନିହାତି ଜରୁରୀ ନୁହେଁ। କିନ୍ତୁ ବେଳେ ବେଳେ ଡରିବାଟା ନିହାତି ଜରୁରୀ କାରଣ ଯଦି କୋଣସି ସି ଭାବରେ ଭୁଲ ଭାଲ କାମ ହେଇଯାଇ ତାହେଲେ ସେଇମାନେ ହିଁ ଆମକୁ ରକ୍ଷା କରିବେ।
ଆଜ୍ଞା ଆଜ୍ଞା। ସେଠି ସେ ମୁଁ ଅଁ ତାଙ୍କୁ ସବୁ ଜଣେଇକି ସବୁ କାର୍ଯ୍ୟ କରେ।
ବହୁତ ଭଲ କାମ।
ଆଜ୍ଞା। ତ ଆପଣ ତାହେଲେ ଏବେ ବୋଧେ ଶୋଇବାକୁ ଗମନ କରିବେ।
ଆଜ୍ଞା ଶୋଇବାକୁ ଗମନ କରିବି ଟାଇମ ବି ବହୁତ ହେଇଗଲାଣି। ଖାନା ପିନା ହେଇଗଲାଣି ଶୋଇବାକୁ ଯିବୁ ଏବେ ଆମେ।
ଆଜ୍ଞା ଆଜ୍ଞା। ତାହେଲେ ମୁଁ ଆପଣଙ୍କୁ ତାହେଲେ ପରେ ଯୋଗାଯୋଗ କରୁଛି କାଲି ଆଉ।
ଆଜ୍ଞା ଆଜ୍ଞା। ଆପଣ ଯେତେବେଳେ ଚାହିଁବେ
ଇଚ୍ଛା ଥିଲେ ଯେତେ ବେଳେ ଯୋଗାଯୋଗ କରିପାରିବେ। ଆଜ୍ଞା ଆଜ୍ଞା ଧନ୍ୟବାଦ ଜୟ ଜଗନ୍ନାଥ ଗୁ ଶୁଭରାତି।
ଜୟ ଜଗନ୍ନାଥ ଶୁଭ ରାତ୍ରି।